ହ୍ୟାଲୋ।
ହଁ ଭାଇ ଶୁଭୁଛି ତ?
ହଁ ଭାଇ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
ଭଲ ସବୁ।
ହଁ ଭାଇ ଭଲ ସବୁ ଭାଇ ଆପଣଙ୍କ ଭଲ ନାଁ ଟା?
ମୋନା ସିଦ୍ଧାନ୍ତ। ତମ ନାଁ?
ମୋ ନାଁ ରାଜେଶ।
ରାଜେଶ ଆଉ ରାଜେଶ ଭ ଭାଇନାଁ ନୟାଗଡ଼ରୁ କହୁଛି।
ଆଛା ଆଛା।
ଆପଣ କଣ କହିଲେ?
କହିଲି କଣ କରୁଛନ୍ତି?
ବସିଛି।
ଖିଆ ପିଆ ସରିଲାଣି।
ହଁ ଖିଆ ପିଆ ସରିଲାଣି ଆମର ଆଜି ହେଇଥିଲା ଚାଇ ପଖାଳ ଆମର ଶାଗ ଭଜା ଆଉ କଦଳୀ ଆଳୁ ଭଜା ଏମିତି ମିଶା
ମାସ ମାସ ଏକ୍ଜାମ ଦେଇ ହଉଥିଲା।
ମୁଁ କହିଲି ସେପଟେ ଭଲ ଖାଇବା କଣ ମିଳେ ନୟାଗଡ଼ରେ ଫେମସ ଯୋଉଟା?
ନାଇଁ ଫେମସ ଟା ମୋର ଯେମିତି ଛେନାପୋଡ ହେଲା। ମ୍ୟାଡାମ ଫେମସ୍ ଖାଇବା ଅଧିକ ମିଠା ଉପରେ। ଅଛି ଫେମସ ଶାଗା। ମଧ୍ୟ ବହୁତ ବଢିଆ ଅଛି ଯେମିତି ଫତେଗଡ ଆମର ରାମ ମନ୍ଦିର ହେଲା। ଯୋଉ ଆମର କଣ୍ଟିଲୋ ନୀଳମାଧବ ହେଲା ଆହୁରି। ଫେମସ ଜାଗା ଅଛି ଯେମିତି ଆମର ନୟାଗଡ଼ରେ ଗୋଟେ ବଲାଙ୍ଗୀ ପାର୍କ ଅଛି ବଡ ପାର୍କ। ଆମର ଦିନ ସକାଳ ନଅରୁ ରାତି ଚାରି ଯାକେ ଆମର ଖୋଲିଲାଣି। ସନ୍ଧ୍ୟା ଚାରିଟା ପର ଠୁରି ଖୋଲୁଛି ହେଟା। ସାଢେ ଆଠଟା ଆଏ ଖୋଲୁଛି ଭିତରେ ଆମର ବୋଟିଂ ସୁବିଧା ବି ରହିଛି।
ଅ ହଁ-
ଆଉ ବୁଲିବା ପାଇଁ ଭଲ ମର୍ଣ୍ଣିଂ ୱାର୍କ କରିବା ପାଇଁ କି ଆମର ରଫି ୱେଟିବି ସେଠି ହୁଏ ଜାଣିଛନ୍ତି ବାହାଘର ଇଏ।
ହଁ ହଁ ହଁ
ହୁଁ ସେଇଟା ବି ସରୁଛି ପ୍ରାୟ ଆଉ ଆମରମ ମଣିନାଗ ବନ୍ଧ। ମାନେ ଇଏ ଡମକଳ ଅଛି ଆମର ଏଇଠି ଆମ ପାଖରେ।
ହଁ ହଁ।
ଆଉ ଦକ୍ଷିଣକାଳୀ ଟେମ୍ପଲୁ ଅଛି ଆଉ। ଯେମିତି ଆମର ଜଗନ୍ନାଥ ମନ୍ଦିର ଯେମିତି ରହିଛି ପୁରୀରେ ସେମି
ହୁଁ ଓହୋ ସେପଟେ ବି ତ ଇଏ ସେପଟେ ବି ରଥଯାତ୍ର ବି ହବ ନା।
ହଁ ହଁ ହଁ ନିହାତି ପୁରିରେ ଯେମିତି ରଥଯାତ୍ରା ହୁଏ ଏଇଠି ସେମିତି ରଥଯାତ୍ରା ହୁଏ। ବର୍ଷକୁ ଥରେ ଆମର ରଥ ଟାଣୁ। ଯେମିତି ମହାପ୍ରଭୁ ଯେମିତି ଲୁଚି ଯାଆନ୍ତି ସେମିତି ଆଉ। ଯେମିତି ଅଧରପଣା ଯେମତି ସୁନାବେେଶ ବାହୁଡା ଯାତ୍ରା ଯେମିତି ହୁଏ। ମାହାପ୍ରଭୁ ଆସନ୍ତି ଯେମିତି।
ହଁ
ପୋଡ ପିଠା ମାଉସୀ ମା ମନ୍ଦିରେ ଖାଇକି ଯେମିତି ରୁହନ୍ତୁ।
ତମର ସେ ଯୋଉ ନୟାଗଡ଼ରୁ ଦଶପଲା କେତେ ବାଟ?
ଦଶପଲା ଏଇଠୁ ମାତ୍ର ସେଇ ପଚିଶ ତିରିଶ ଭିତରେ ହବ।
ଆଚ୍ଛା ଆଚ୍ଛା ମୋର ସେଇପଟେ ସାଙ୍ଗ ଅଛନ୍ତି ତ।
ଅଁ ହୋ ଆ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ମୋ ତିନି ଭଉଣୀ ମୁଁ ବାବା ମାମା ଆଉ।
ଉଁ। ଆଉ ଆମେ
ମୁଁ କହିଲି ଆପଣଙ୍କ ଘରେ କିଏ କିଏ ସବୁ ଦେହ ଭଲ ଅଛି ନା ନାଇଁ? ଉଁ ହୁଁ ବୋହୁତ୍ ହଁ।
ଗ-ଗଞ୍ଜାମ କେବେ ଯାଇଛନ୍ତି?
ଗଞ୍ଜାମ ନାଇଁ ମୁଁ ଜାଣିଛି ସେପଟେ ଏରିଆ ମାନେ ଯାଇନି। କେବେ ତ ଯାଇନି ବାଲେଶ୍ଵର ଗଞ୍ଜାମ ଏସବୁରୁ ଆମ କମ୍ପାନୀ ସବୁ ଛୁଆ ସାଙ୍ଗମାନେ ଅଛନ୍ତି ତ।
ଅଁ ହଁ ହଁ ଆମ ଗଞ୍ଜାମ ଜିଲ୍ଲାରେ ଏମିତି ଆମର ଗୋଟେ ଉଁ ମ୍ ହଁ ଅତ୍ୟନ୍ତ ଗୌରବିୟ ହଁ ପ୍ରାଚୀନ ଓଡ଼ିଶା ମାନେ ଯୋଉ ସ୍ୱତନ୍ତ୍ର ଜିଲ୍ଲା ସିଏ।
ହଁ।
ହୁଁ ଯେମିତି ଆମର ଏଇଠି ଆଉ ଜାଣିଛନ୍ତି ଉଁ ଆମର କଳିଙ୍ଗ ସାମ୍ରାଜ୍ୟ ମାନେ ଯୁଦ୍ଧ ଯେମିତି ଆମର ଏକୋଇଶ ଏକଷଠି ହ ଛ ସମ୍ରାଟ ଆସିଥିଲେ ସେ ସେଠି ମାନେ କଣ ମରି ଥିଲେ କରିଥଲେ
କିନ୍ତୁ ବୋହୁତ ଭଲ ଲାଗେ ସବୁ ଯୋଉ ପୁରୁଣା ଷ୍ଟୋରି ସବୁ ପୁରୁଣା ଗ ପ ସବୁ ଶୁଣିବାକୁ ଆଗରୁ କଣ ସବୁ ଘଟି ଯାଇଛି। ହେଁ ଯେମିତି ଇଂରେଜ ଅମଳ ହଉ। କି ମାନେ ପୁରୁଣା ସବୁ ଯୋଉ ଆମର କଳା ପାହାଡ଼ ପ କଥା ହଉ ଯେ କୌଣସି କଥା ବି ହଉ ବୋହୁତ ଭଲ ଲାଗେ ଶୁଣିବାକୁ ଷ୍ଟୋରି ନୁହଁ? କାଇଁକି ନା ଆମ ସବୁ ଛୋଟବେଳେ ଯେତେ ଆମେ ସବୁ ପଢ଼ୁଥିଲେ ସ୍କୁଲ ରେ ବାବା ମାମା ହେରିଆ ଏଇ ସବୁ କୁହନ୍ତି କେମିତି ହେଇଥିଲା ସେମିତି ହେଇଥିଲା।
ହଁ ହଁ ହଁ ଯେ ଆମର ଆମର ରାଜବଂଶ ମାନେ ଯେମିତି ପରବର୍ତ୍ତୀ ସମୟରେ ଆମର ଯେମତି ଇଏ ହେଉଥିଲା ଯେମିତି କଙ୍ଗୋଦ ରାଜ୍ୟ ଯେମି ଥିଲେ। ମନ୍ତ୍ରୀ ମଣ୍ଡଳ ତାଙ୍କ ମାନେ ରାଜ୍ୟଟା ଥିଲା।
ହଁ।
ଗୁପ୍ତ ବଂଶ ଯେମିତି। ହଁ ହଁ ଭ ବଂଶ ଗଙ୍ଗ ବଂଶ ଆମର ଗଜ ଯେମିତିକି ଶାସନ କରୁଥିଲେ।
ଅଁ ହଁ।
ପ୍ରଥମ ଶତାବ୍ଦୀରେ ମାନେ ଗୁମୁସ ଗୋଟେ ଥାଏ ଆମର ସେଇ ପ୍ରଦି ଏମିତି ତାଙ୍କ ବଂଶରେ କ୍ଷମତାକୁ ଆସିଲା ତାପରେ ବଂଶରେ ଆମର ସମ୍ରାଟ ଉପେନ୍ଦ୍ରଭଞ୍ଜ ଜନ୍ମ ଗ୍ରହଣ କରିଥିଲେ ଜାଣିଛନ୍ତି?
ହୁଁ।
ହଁ ସେୟା।
ଆ
ଉପେନ୍ଦ୍ର ଉଞ୍ଜ ଆମର ଗଞ୍ଜାମ ଜିଲ୍ଲାରେ ଯେମିତି ଆମର ଦିଆହେଇଥିଲା।
ହୁଁ ଆଉ କେମିତି କଣ ସବୁ?
ଆମର ଫରାସୀ ଓ ଆମର ମଳହଟା ଶାସନ ବେଳେ ଯେମିତି ଆମର
ହଁ ଆମେ ତ ସେତେବେଳେ ଟାଇମରେ ଯେତେବେଳେ ସ୍କୁଲ ରେ ପଢୁଛୁ ଥିଲୁ ଇତିହାସରେ ସବୁ ଲେଖା ଅଛି।
ତାପରେ ଆମର ସତରଶହ କେତେ ଆମର ପଇଁତିରିଶ ମସିହାରେ ଯେମତି ହାଇଦ୍ରାବାଦ ରେ ମାନେ ନିଜାମ ସଲାବତ ମାନେ ଜଙ୍ଗ ଜାପରଙ୍କ ସମେତ
ହଁ ମୋର ତ କିଛି ଏ ସବୁ ଏସବୁ ମନେ ନଥିଲା ବୁଝିଲ ନା ଭାଇ।
ଦେଇଥିଲେ।
ମୁଁ କହିଲି ଏଇସବୁ ତ ମୋର କିଛି ମନେ ନଥିଲା କାହିଁକି ନା ଆମେ ବହୁତ ପୁରୁଣା ପାଠ ସବୁ ସରିଗଲାଣି ଗ୍ରାଜୁଏସନ ସରିଗଲାଣି ଯାହା ହଉ ତମ ସହିତ ଗପି ଥାଇ କି ପୌର ପୌରାଣିକ ସବୁ ଟିକେ ଟିକେ ମନେ ପକେଇ ଦଉଛ। କାହିଁକିନା ଆମ ଇତିହାସ ବହି ସେତେବେଳେ ସପ୍ତମ କି ଅଷ୍ଟମ ଶ୍ରେଣୀରେ ଆମେ ସବୁ ଏଇ ସବୁ ପଢୁଥିଲୁ।
ପିଲା ଉପରେ ମାନେ ବହୁତ ମାନେ ଟିକେ ମାନେ କିଛିଟା ପଢିଥିଲି ଯେହେତୁ ଆମର ଗ୍ରାଜୁଏସନ ରେ
ହୁଁ ତମର ଭାଇ ଗ୍ରାଜୁଏସନ କେବେ ଠୁ ସରିଲାଣି?
ମୋର ଗତବର୍ଷ ସରିଲା।
ଆଚ୍ଛା ଆଚ୍ଛା ଏବେ କଣ କରନ୍ତି ମାନେ ଜବ୍ କରୁଛନ୍ତି ନା ଘରେ?
ନା ଜବ କରିନି ଘରେ ଅଛି। ନିଜେ ଗୋଟେ ହୋମ୍ ମେଡ୍ ଯ ଘରେ ମୋମୋ ସେଟା ବନେଇକି ନିଜେ ଗୋଟେ ବିଜନେସ୍ କରୁଛି ଆଉ।
ହ ହ ଯାହା ହୋଉ ବଢିଆ ଚଲେଇଛନ୍ତି। ସବୁଠାରୁ କିନ୍ତୁ ବି ବିଜନେସ୍ ଟା ଜାଣିଛନ୍ତି ଭଲ ନା ନାଇଁ?
ହଁ ହଁ ବହୁତ ବଢ଼ିଆ।
ନିଜ ଅଧୀନରେ ଭାଇ କେହି କିଛି କହିବାର ନଥିବେ ମନ ହେଲା ଦୋକାନ ବନ୍ଦ କରିଦବ। କିନ୍ତୁ ବାହାରେ ତମେ ଆଠ ଘଣ୍ଟା କା ଅଧିନରେ କାମ କରିବ ଟିକେ ବି ଯଦି କାମ ଇଲମ୍ ମିଲମ୍ ହେଲା କି କିଛି ଶୋଇପଡ଼ିଲ କି ନ ଆସିଲ ଶୁଣିବା ପାଇଁ ପଡିବ।
ହଁ ଆମର ଓଡିଶାର ଆମର ଯୋଉଠି ବିଭିନ୍ନ ପ୍ରକାର ଏମିତି ପିଠା ପଣା କରାଯାଏ ଜାଣିଛନ୍ତି କିଛି?
ହଁ ଓଡିଶା ତ ଆମର ହ ସେ ଆମର ଲକ୍ଷ୍ମୀ ମା ଲକ୍ଷ୍ମୀଙ୍କର ଯେତେବେଳେ ବି ଗଜ ବସେ
ହୁଁ ହୁଁ।
ତାପରେ କାକେରା ଆରିସା ପିଠା ଆମର ଅ ଚକୁଳି ପିଠା। ହୁଁ ବହୁତ ପ୍ରକାର ପିଠା ଅଛି। ମଝିରେ ତ ପିଠା ମଝିରେ ଆମର ପିଠା ଦିବସନ ହେଇନଥିଲା କି?
ହୁଁ ସବୁଠାରୁ ଫେମସ ହେଇଥିଲା ଆମର ପୋଡ ପିଠା ଜାଣିଛନ୍ତି।
ହଁ।
ଓଡିଆ କଲ୍ଚର ଖାଦ୍ୟ ଆମର ଯେମିତି ପୋଡ ପିଠା ସବୁଠୁ ବେଷ୍ଟ। ଆମର ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ମାନେ ତାଙ୍କ ଇଏ ରେ ଲାଗି ରହିଥା ଭୋଗ ଲାଗିଥାଏ। ପୋଡ଼ ପି ଫେମସ୍ ସେଇଠି।
ଆମର ସେତେବେଳେ ଯୋଉ ଆମର ସେତେବେଳେ ପାଣ୍ଡିଆନ ଟାଇମରେ
ବହୁତ ବାହାଘର କି ମାଙ୍ଗଳିକ କାର୍ଯ୍ୟ ହେଲା
ହୁଁ ହ ପୋଡପିଠା ତ ସବୁବେଳେ ଲାଗେ ଆରିସା ପିଠା ପୋଡପିଠା।
ମାନେ ବାହାଘର ହେଲା କି ଯାନଯାତ୍ରା ହେଲା କି ହେଲା ସବୁ ମାନେ ସବୁ ଆରିସା ପିଠା ବି କରାଯାଏ। ସେ ବି ବହୁତ ଫେମସ।
ମଝିରେ ତ ଭାଇ ପିଠା ଦିବସ ଗୋଟେ ଚାଲିଲା ଯୋଉ ଗମେଣ୍ଟ ତରଫରୁ। ସରକାର କ ତରଫରୁୁ ଆଉ ମା ମ ମା ମାନେ ଭଉଣୀ ମାନେ ସବୁ ପିଠା ଯେତିକି ଜାଣିନଥିଲେ ସବୁ ଆମେ ମାନେ ସବୁ ଏଇଟା ସେଇଟା କରିକି ସବୁ ନେଇକି ଗଲେ। ସେଇଟି ସବୁ ଲୋକ ଆମକୁ ଚାହିଁଲେ ଏମତିଆ ସବୁ ପିଠା ଅଛି।
ବହୁତ ଗୁଡାଏ ପିଠା କରୁଥିଲେ ସମସ୍ତେ।
ହଁ।
ସବୁ ଗାଁ ମାନେଙ୍କରେ ସବୁ ଗାଁ ଗାଆକୁ ସବୁ ହେଲା ଆଉ ତାଙ୍କ ଗାଁ ସେଇ କଲଚରରେ ସବୁ ପିଠା ଯୋଜନା ହେଲା ପିଠା ଯୋଜନା। ଆମର ହୁଁ।
ଯାହା ହଉ ସରକାର ସରକାରଙ୍କ ତରଫରୁ ଏଇ ଗୋଟେ ଭଲ ସୁବିଧା ଅଛି। ଆଗରୁ ଯେମତି ମାନେ ମା ମାନେ ଭଉଣୀ ମାନେ ସବୁ ଆଗକୁ ବାହାରି ପାରୁନଥିଲେ ଘରେ ସବୁବେଳ ପାଇଁ ରହୁଥିଲେ।
ହୁଁ ହୁଁ।
ସେମାନେ ଆଜି ଆଗକୁ ବାହାରୁଛନ୍ତି।
ହଁ।
ସ୍ଵୟଂସହାୟକ ଗୋଷ୍ଠୀ ହଉ ଆମର ମିଶନ ଶକ୍ତି ହଉ। ଯେକୌଣସି ଇଏ ହୋଉ। ଏବେ ଆଶା କର୍ମୀ ମାନେ ବି ଆଗରୁ ସବୁ କେଇ ନଥିଲେ ଆଶା କର୍ମୀ ହଉ ଅଙ୍ଗନବାଡି ସବୁ ମା ମାନେ ଯାଇକି ରହୁଛନ୍ତି ବହୁତ କିଛି ସୁବିଧା କରଛନ୍ତି। ସରକାର।
ଆ ଆମର ଦୂରସ୍ଥାନ ଯାଇଛନ୍ତି ପୁରୀ। କୋଣାର୍କ କିମ୍ବା ଆମର ହେଲା ଭୁବନେଶ୍ୱର ମନ୍ଦିର
ହଁ ହଁ ହେ ମଝିରେ ତ ବୁଲିଆ ସବୁ ଯାଇଥିଲେ ଆଉ।
ହୁଁ ହୁଁ କୁଆଡେ କୁଆଡେ ଯାଇଛନ୍ତି,
ମୁଁ ତ ଯାଇଚି ମୁଁ ପୁରୀ ଯାଇଛି କୋଣାର୍କ ଯାଇଚି। ଆମର ଚଣ୍ଡି ମନ୍ଦିର ଯାଇଚି। ରାମଚଣ୍ଡୀ ଆମର ରାମ ମନ୍ଦିର ଭୁବନେଶ୍ଵର। ହୁଁ ସେ ମା ସାଲୋଳା ଗୋରଙ୍ଗନାଥ।
ଚିଲିକା ଫିଲିକା କି କି ଆମର
ନା ଚିଲିକା ତ କେବେ ମୁଁ ଯାଇନି ବରଂ ଚିଲିକା ଯିବି ଏଇଥରକ ଘରକୁ ଗଲେ।
ଚିଲ୍ଲିକା ଯାଆନ୍ତୁ ଆମର ଚିଲିକାରେ ଆମର କାଳିଜାଇ ମନ୍ଦିର ଫେମସ ଅଛି।
ହଁ ହଁ ସେଇଟା ମୁଁ ଯାଇନି ସେଇଟା ମୋର ଯାହା ବି ହେଲେ ଯିବି ମୁଁ ମନ ଅଛି ଯିବା ପାଇଁ ମାଙ୍କ ପାଖ
ହୁଁ ମୁଁ ଗଲିଣି ବହୁତ
ଆପଣ କେବେ ଆସିଛନ୍ତି ଗୋରେଙ୍ଗୀନାଥ ମା ସାରଳା।
ହଁ।
ଆସିଚନ୍ତି କେବେ?
ନା କେବେ ଯାଇନି ଶୁଣିଚି।
ହଁ କେବେ ଥରେ ଆସନ୍ତୁ ବୁଲି ବାଲିକି ଯିବେ କହିବେ କେମିତି ଲାଗୁଚି।
ତମେ କେବେ ଡାକନୁଏବେ ତ ଚିହ୍ନା ପର୍ଚ ହେଲାଣି ଡାକିବେ କିଛି ଅସୁବିଧା
ହଁ ହଁ। ହଁ ଆସନ୍ତୁ କେବେ ବୁଲାବୁଲି କରିବାକୁ ଯିବା ଆଉ।
ହଉ ଠିକ ଅଛି, ଏବେ ତ ଟାଇମ ହେଇଗଲାଣି ମୁଁ ରଖୁଛି ପରେ କେତଲେ
ହଁ ହଁ ହଉ ଭାଇ ରହିଲି ଭଲ ଲାଗିଲା ତମ ସହିତ କଥା ହେଇକି।
ଠିକ୍ ଅଛି।